ହ୍ୟାଲୋ
ହୁଁ
ହଁ ମ୍ୟାମ୍ କୁହନ୍ତୁ।
ହୁଁ କଣ କରୁଛନ୍ତି?
ଏବେ ଏଇଠି ଗଛ ଲଗଉଥିଲି ତ ସେଇଠି ବସିଛି ଗଛ ଲଗଉଥିଲେ।
ହଁ ଏ ବର୍ଷା ହେଇଛି ବୋଧେ ନା?
ହଁ ବର୍ଷା ହେଇଛି ବୋଲି ଓଦା ଅଛି ମାଟି ଆଉ ଗଛ ମଞ୍ଜି ବୁଣି ଦେଇଛି। ଥିଲୁତ ସେ ପୁରା ଲାଗି ଲାଗିକି ଉଠିଛି ନା ସେଥିଯୋଗୁଁ ଉପାଡ଼ିକି ତାକୁ ଅନ୍ୟ ଜାଗାରେ ଲଗଉଥିଲି।
ଓହୋ ଆମ ଝିଅ ତ ତାର ସେମିତି ଗଛ ଲଗଉଛି ଆଉ ବର୍ଷା ହେଇଥିଲା ବୋଲି।
ବର୍ଷା ହେଇଛି କାଲି ପ୍ରବଳ ବର୍ଷା ରାତିରେ ହେଇଛି ତ। ମାଟିଟା ଭଲ ଓଦାଳିଆ ଅଛି ସେ ଯୋଗୁଁ ଲଗେଇ ଦେଉଥିଲି ଗଛ।
ହଁ ଏଇଲେ ବି ଗଛ ଟା ଲଗେଇଲେ ବଞ୍ଚିଯିବ ଗଛ ଗୁଡା
ହୁଁ ତାପରେ ବି ଏଇ ଯୋଉୁ ଖରା ହଉଛି ଯେମିତି ଏଇ ବର୍ଷା ହେଇକି ତାପରେ ଯୋଉ ଖରା ଟା ହଉଛି ମାନେ ପ୍ରବଳ ଖରା ହୋଉଛି।
ହଁ ହଁ।
ସେଇଥିରେ ବି ମାନେ ମୋ ଝାଉଁଡି ଯାଉଛି ଗଛ ଗୁୁରା।
ହୁଁ ମଣିଷ ତ ଅସ୍ତବସ୍ତ ହେଇଯାଉଛନ୍ତି।
ହଁ ମାନେ ବହୁତ ପ୍ରବଳ କାଲି ଏତେ ଗରମ ନା ଆଉ ସମ୍ଭାଳି ହେଲାଣି ଦେଖ ହେ ରାତି ଟିଏ ବର୍ଷା ହେଲା ବଳୁ ଥଣ୍ଡା ଲାଗିଲା।
ବର୍ଷା କୁଆଡୁ ଆସିଲା ଯେ ଯୋଉ ଚଡକ ବର୍ଷା
ହଁ ମୁଁ ଯେତେବେଳଳେ ଶୋଇପଡିଥିଲି ମୁଁ ଉଠିକି ଦେଖିଲା ବେଳୁ ବର୍ଷା ପ୍ରବଳ ହଉଛି ଆମର ମୋ ହଜବେଣ୍ଡ ହିଁ ଗାଈ ତାକୁ ବାନ୍ଧିଛନ୍ତି ବାହାରେ ସିଏ ଆଉ ମତେ କହିନାହାନ୍ତି କି ମୁଁ ଗାଈ ବାନ୍ଧିଛି ବାହାରେ ବୋଲି। ମୁଁ ଆଉ ଜାଣିନି ମୋର ଶୋଇପଡିଛି ସେ ଯେହେତୁ ପୁଣି କହିଲାଠୁ। ପୁଣି ମୁଁ ତାକୁ ମୁଁ ଡାକିଲି ମୁଁ ପରା ବର୍ଷା ହଉଛି। ସିଏ ଆସିକି ଦେଖିଲା ମୁଁ କହିଲି ଗାଈ ବାନ୍ଧିଛି ବାହାରେ ଆଉ ମତେ କେମିତି ଡାକୁନୁ ମୁଁ କହିଲି ମୁଁ ଶୋଇ ପଡିଥିଲି ମୁଁ ତମକୁ କେମିତି ଡାକିବି। କହିଲି ପୁଣି ବର୍ଷା ହେଲା ଯେମିତି ଆଉ କଣ କରିବି। ପୁଣି ସେ ଯାଏ। ସ୍ୱାମୀ ଯାଇକି ତାଙ୍କର ଗାଈ ବାନ୍ଧିକି ଆଇଲେ ବହୁତ ଜୋରରେ ଗ ଘଡ଼ ଘଡ଼ି ବିଜୁଳି ନଈ ଏବେ ପର୍ଯ୍ୟନ୍ତ ବି ହଉଥିଲା ଏଇ ଘଣ୍ଟେ ହେଲା ଛାଡିଛି ବର୍ଷା।
ହଁ ଇଆଡେ ସେମିତି ଛାଡିଛି ଟିକେନା ପାଗ ଦେଇଛି।
ଏଇ ଘଣ୍ଟେ ହେଲା ବର୍ଷା ଛାଡିଛି। ବହୁତ ଖାଲି ମାନେ ଜୋ ରାତିରେ କିନ୍ତୁ ପ୍ରବଳ ଜୋର ରେ ବର୍ଷା ହେଇଛି। ହେଇଥିପାଇଁ ଏନେକ ଖାଲି ପୁଚୁରୁ ପୁଚୁରୁ ମାନେ ଫିର୍ ଫିର୍ ପକଉଛି।
ହଁ ଲଘୁଚାପ ହେଲା ଭଳିଆ ହଉଛି ଆଉ।
ହୁଁ ହୁଁ ଏବେ ଛାଡି ଯାଇଛି। ଆଉ କଣ ଖାଇଛନ୍ତି ଛନ୍ତି ଆପଣ କଣ ଖାଇଛନ୍ତି?
ତ ଖାଇକି ଆସି ପଖାଳ ଏବେ ଖାଇକି ଆସିଲି।
ପଖାଳ ଏତେ ସକାଳୁ ପଖାଳ ଭଲ ପାଆନ୍ତି କି?
ନାଇଁ ମୁଁ ଆଜି ହଁ ମତେ ପଖାଳ ଭଲ ଲାଗେ ଜଲଦି ଗାଧୋଇ ପଇଲି ତ ଆଜି। ମୋର ପଖାଳ ଯାହା ଖାଇବା କାଲି ସୋମବାର ଥିଲା ଯେ ରୁଟି ଖାଇଥିଲି ରାତିରେ।
ହୁଁ ହୁଁ।
ସେଥିପାଇଁ ଭୋକ ଲାଗିଲା ତ ମୁଁ ଯାହା କିଛି ଖାଇବି। ହଁ ଘରେ ବାବା ମମି ବାବା ମମି ଝିଅ ମୁଁ।
ହୁଁ ହୁଁ । ଆପଣ ମ୍ୟାରେଡ କରିଛନ୍ତି ନା ମ୍ୟାରେଡ ହେଇନାହାନ୍ତି?
ହଁ ମ୍ୟାରେଡ ହେଇଛି ଦିମାସ।
ଉୁଁ ହୁଁ ଘରକୁ ଆସନ୍ତି ବୋଧେ ଉ ହଁ। ଆଉ ଘରକୁ ଯେହେତୁ ଆଇଛନ୍ତି ଆଉ। ହୁଁ ପଖାଳ ଖାଇକି ଶୁଅନ୍ତୁ ଆଉ।
ଏଇ ଜଳଖିଆ ଖାଇଚି ସକାଳେ ଯେ ଆଜି ଇଚ୍ଛା ହେଲା ପଖାଳ ଖାଇବାକୁ।
ହୁଁ ହୁଁ ମତେ ବି ଜଳଖିଆ ଏତେ ଭଲ ଲାଗେନି ମୁଁ ଭାତ ଦିଟା ଖାଇ ସାଇଲା ପରେ ଯାହା ଖାଇବାକୁ ମୋତେ ଭଲ ଲାଗେ କିନ୍ତୁ ଜଳଖିଆ ଖାଇକି ମୁଁ ବେଶୀ ସମୟ ରହିପାରେନି।
ହଁ ମୋର ତ ଛାତି ପୋଡ଼ିବ ଜଳଖିଆ ଜଦି ଖାଇଦେବି ଅଧିକା ସମୟ ଯଦି ରହିଯିବି ଖାଇପିକିରି। ଗ୍ୟାସ୍ ହେଲା ଭଳିଆ ମୋର ହେଇଯାଏ।
ହୁଁ ହୁଁ। ଆମର ସେଇଆ ମୁଁ ବି କଣ କରିବା।
ଉଁ ହୁଁ।
ମୁଁ ବି ସେମିତି ପଖାଳ ଖାଇଦେବି ପଖାଳ ଖାଇସାରିଲା ପରେ ତେଣିକି ଯାହା ଜଳଖିଆ ଜିନିଷ ବି ଖାଇପାରିବି କିନ୍ତୁ ଆଗେ ପଖାଳ ନଖା ଖାଇଲେ ମୁଁ ଆଉ ଜଳଖିଆ ଖାଇକି ଘଣ୍ଟେ ଦି ଘଣ୍ଟା ତିନି ଘଣ୍ଟା ରହିଯିବେ ମୁଁ ଜମା ରହିପାରିବିନି ମତେ ଭୋକ କରିବି। କାଳେ କିଏ ଭାବିବ ଯେ କାଳେ କିଏ ଭାବିବ ଯେ ଇଏ ଏଇନା ଜଳଖିଆ ଖାଇଥିଲା ନା କଣ ସେ ଯୋଗୁଁ ମୁଁ ଜଳଖିଆ ଖାଏଇନା ଆଗେ ଭାତ ଭାତ ଖାଇଦେବି ତାପରେ ପଛରେ ଜଳଖିଆ ପଛେକା ଟିକେ ଖାଇବି।
ପଖାଳ ଟା ଖାଇଲେ କଣ ହେବ ପେଟ ଟା ଥଣ୍ଡା ରହିବ।
ମତେ ପଖାଳ ଭଲ ଲାଗେ ମୋର ଜୋଉଟା ହୋଉ। ଖରାପ ଥଣ୍ଡା ଯେତେ ହେଇଥାଉ ମୁଁ ଖାଇଦେବି କିନ୍ତୁ ଦାନ୍ତ ମୂଳ ବିନ୍ଧିଲେ ଖାାଏଇନି। ଆଉ ଯାହା ହେଇଥାଉ ମୁଁ କିନ୍ତୁ ପଖାଲ ଖାଇଥିମି।
ପଖାଳ ସବୁଠୁ ଭଲ।
ହୁଁ। ପଖାଳ ଟା ହଉଛି ଖାଇବୁ ପେଟ ଥଣ୍ଡେ ଦେହ ଭଲ ସବୁ ମନ ବି ଶାନ୍ତି ସବୁ
ହଉ।
ଆଉ। ଆଉ କଣ କରୁଛନ୍ତି ରୋଷେଇ ଆରମ୍ଭ କରିନି ଏବେ ଯାଉଛି ଘରକୁ ରୋଷ ଗଲେ ରୋଷେଇ କରିବି। ଗାଧେଇବି ପଣା ଟିକେ ଦେବୀ ଆଜି ଅଛି ମଙ୍ଗଳବାରେ।
ହୁଁ।
ମଙ୍ଗଳବାର ଯେହେତୁ ପଣା ଟିକେ ଦେବି। ପଣା ଦେଇନି ପଣା ଦେବି।
ଗାଧେଇ ନ ନି?
ନା ମୁଁ ଗାଧୋଇନି ମୁଁ ଏବେ ଦୋକାନରେ ଅଛି ଆମର ଗୋଟେ ଦୋକାନ ଟା ଆମର ଘର ଟା ବହୁତ ଦୁରିଆ।
ହଁ
ଯେହତୁ ଦୂର ଏତେ ଦୂର ଆଉ କଣ କରିବୁ ଆଉ ସକାଳେ ଦୋକାନ ଟିକେ ବସିକି ଯାଇଁ କି ଗାଧୋଇ ଗାଧୋଇକି କାମ କରେ ରୋଷେଇ ବାସ ଚା କରିବି ପୁଣି ଟିକେ ରେଷ୍ଟ ମାରିକି ପୁଣି ଦୋକାନ ଆସିମି।
ହୁଁ ଏ ଘରେ କିଏ ଅଛନ୍ତି।
ଘରେ ଅଛନ୍ତି ବଡ ଯା ଦେଢଶୁର। ପୁତୁରା ଦି ଜଣ। ଆମେ ସ୍ୱାମୀ ସ୍ତ୍ରୀ ପୁଅଝିଅ।
ହୁଁ ହୁଁ।
ସେରା ବି ହୁଏ ନି।
ଓହୋ।
ତରା ଆଇ ଘରେ ରୁହେ ସିଏ ମୋର ସାନ ଖୁଡି ଶାଶୁ। ଆମର ସେଠୁ ଗାଁ ଭିତରୁ ବାହାରକୁ ଗୋଟେ ଜାଗା ଫାଙ୍କା ଜାଗା କୁ ଉଠି ଆସିଛୁ। ସିଏ ସେଠି ସେ ଛୁଆ ବେଳୁ ମୋ ସେ ଖୁଡିଶାଶୁ ହେରିକା ଙ୍କ ପାଖ ସେ ମୋ ପାଖରେ ହିଁ ରୁହେନି।
ହଉ। ଆପଣଙ୍କର ସୁନ୍ଦ ଘର କୋଉଠି?
କଣ କହିଲେ? ହ୍ୟାଲୋ।
ହଁ ମା କଣ କଣ ରୋଷେଇ କରୁଛନ୍ତି? ନା ତମେ ରୋଷେଇ କରୁଛ।
ନାଇଁ ମମିର ଝିଅର ସବୁ କରୁଛନ୍ତି। ମୁଁ ଖାଲି ବସିକି ଖାଉଛି।
ଯାହାହେଲେ ଶାଶୁ ଘଠୁ ଆଇଛନ୍ତି ଆଉ। ମମି କଣ ରୋଷେଇ କର୍ କରଛନ୍ତି ଟିକେ କହୁନାହାନ୍ତି ରୋଷେଇ ବିଷୟରେ। କଣ ମମି କଣ ରୋଷେଇ କରୁଛନ୍ତି? କାଲି କଣ କରିଥିଲେ। କାଲି ଯେ କାଲି ସୋମବାର ଥିଲା।
ହଁ କାଲି କରିଥିଲା ରୁଟି ସନ୍ତୁଳା ଡାଲମା ହେଇଥିଲା ରାତିରେ।
ହଁ ଆଉ ଦିନବେଳେ କଣ କରିଥିଲେ?
ଆଉ ଦିନ ବେଳା କାଲି କରିଥିଲା କଣ ପୋଟଳ ଆଳୁ କସା ଶାଗ ଭଜା। ଆହୁରି ପୋଇ ବେସର ଦେଇ କରିଥିଲି।
ଓଁ ହୋ।
ବାଦାମ ଚଟଣି ଧୁମ କରିକି ଖାଉଥିଲି।
ଉଁ ହୁଁ।
ଆଉ କଣ କରିଚନ୍ତି? ସନ୍ଧ୍ୟାବେଳେ କଣ ଖାଇଥିଲ?
କାଲି ସନ୍ଧ୍ୟାବେଳେ ମୁଁ ସିମେଇ ଖାଇଥିଲି।
ହଁ ହଁ। ହଁ ଏବେ ଏବେ କର ଆଜି। ମୁଁ ନା ମୁଁ ଆଜି ଏଇ ପଣା ଦେବି ବୋଲି କିଛି ଖାଇଁନି।
ଓହୋ।
ଖାଲି ଚାହା ପିଇଛି। କିନ୍ତୁ ଖାଇବା ଜିନିଷ କିଛି ଖାଇନି। ପଣା ଦିଅ ଦିନ ଦିଏ ମୁ ଖାଇନି ଏ ସଖାଳ ଟାଇମ ଟାରେ। ହୁଁ ହୁଁ। ମିିଲି।
ଆଉ କଣ ତାହେଲେ କଣ ଆଜି ରୋଷେଇ କରିଛନ୍ତି ନା କଣ କରିଥିଲେ ମାଁ ପଖାଳ ଯୋଉ ଖାଇଲେ। ମାଁ କଣ କର ଥିଲେ। ଧୁପଟେ ଦିଅ ଧୁପଟେ। ହୁଁ ହୁଁ ଆଉ କଣ ଖାଲି ଆଳୁ ପୋଟଳ ଭଜା।
ହୁଁ ଏ ଆଚାର ଆଦାମ ଚଟନି ହେରିକା ହେରା ଖାଇଦେଇଛି। ମୁଁ କହିଲି ପଖାଳ ଦେ ମୁଁ ଖାଇଛି। ପରେ ଗରମ ଯାହା ହେଲେ ବି କରିବଣି ଖାଇବା ଆଉ।
ଆଉ ଗରମ ପାଇଁ କିଛି କରିନାହାନ୍ତି।
ନାଇଁ ମାନେ ପଖାଳ ସରିଗଲା। ଗରମ ବାବା ଏବେ ଭୁବନ ବାହାରୁଛନ୍ତି ଯିବେ ବୋଲି। ତାପରେ ଆସିଲେ ଗରମ ଗରମ ହବ ଖାଇବୁ।
ତମ ମମି ଆଉ ଭଉଣୀ ଖାଇଲେଣି।
ନାଇଁ ଆମେ ତିନି ଜଣ ବାପ ଛୁଆ ସବୁ ଚାରି ଜଣଯାକ ଖାଇଦେଇଛନ୍ତି ଆଜି। ବାପା ତାଙ୍କର ଯିବେ କଣ ଗୋଟେ କାମରେ। ବାପା ବାହାରିଲେଣି।
ହୁଁ।
ସେ ମାର୍କେଟ ଯିବ ବୋଲି ମାର୍କେଟ ଆଡେ ଯିବ ବୋଧେ ଖାଇଦେଲୁ ସାଙ୍ଗହେଇକି। ପୁଣି ବାବା ଆସିଲେ। ଯାହା ତରକାରୀ ହବ ଗରମ ଗରମ ଖିଆଯିବ ଆଉ।
କରୁଛନ୍ତି।
ବାବା ଆମର ବିଜନେସଟା ଅଛି।
ଓ ହ କେଉଁମଟ ଆଉଥ ବୁଝଛନ୍ତି ଏବେ ତ ବାହା କରିବା ହଁ ଏବେ ତ ବାହାଘରଆ କଲ ଅଛି ନା ଏବେ ଏ ସବୁ କଲ୍ ଯାଉଥିବ ତ।
ହଁ କଲେ ଅଛି ମୋ ବାହାରେ ବାବା ନିଜେ ଖଲ କରି
ହଁ ଯେହେତୁ ଆପଣଙ୍କର ନିଜର ଅଛି ନା ଆଉ ବାହାରୁ ଆଣିବେ କି?
ହୁଁ-ଉ।
ଓଃ ହୋ।
ନିଜ ଘର ଅଛୁ ଆଉ କଣ ବାହାରୁ ଆଣିବେ ନିଜର ଇଁ କଲେ ଟେଣ୍ଡ
ହୁଁ ଟେଣ୍ଡ ଦେଇଛନ୍ତି ଏମିତି ଛୋଟ ଦୋକାନ ଗୋଟେ ଦେଇଛନ୍ତି-ଇ। କେତେବେଳେ-ଏକ ଏଇ
ଛ ହୁଁ ହୁଁ। ଅ ଛୋଟ ବଡ ହଉ ସିଏ ହଁ ଯେତେବେଳେ ବାପା ହଁ ବାପା ଯୁଆଡେ ଯାଉଥିବେ ମାଆ ବି ବସୁଥିବେ।
ନାଇଁ ନାଇଁ ଆମ ନାଇଁ ନାଇଁ ଆମର ସ୍ତ୍ରୀଲୋକ ବାହାରକୁ ଛାଡନ୍ତିନି ବାବା
ଅଁହୋ ମାନେ ବାହାରିକି ଦୋକାନ ଟା ଘର ପାଖରେ ନୁହେଁ।
ନାଇଁ ଏଇଟା ମାନେ କମ୍ ବାଟୁ ଏଇଟା ଏଇଠୁ ଦେଖ ଦେଖା ଯାଉଛି ଦୋକାନ ଟା କିନ୍ତୁ ଆମର ସ୍ତ୍ରୀ ଲୋକ କେହି ଛାଁ ଯାଆନ୍ତିନି ଆମର ଏଟା ଗୋଟେ ବଡ ଫ୍ୟାମିଲି ଆମର ନାଁ ପଡୁଛି ଫ୍ୟାମିଲିରେ ତ
ଓହୋ ହଉ ମ୍ୟାଡାମ ମୁଁ ରହୁଛି। ହଉ ମ୍ୟାଡ଼ାମ ରହୁଛି ହଉ ଥ୍ୟାଙ୍କୟୁ।
ହଁ ଥ୍ୟାଙ୍କ।